ହଁ ଭଲ ଅଛନ୍ତି?
ହଁ ହଁ ମୁଁ ଭଲ ଅଛି ଆପଣ ଭଲ ଅଛନ୍ତି?
ହଁ ଭଲ ଅଛି। ଆଉ କଣ କରୁଛନ୍ତି ଘରେ ସବୁ ଭଲ?
ହଁ ହଁ ଘରେ ସବୁ ଭଲ, ଆପଣଙ୍କ ଘରେ ସବୁ ଭଲ ଅଛନ୍ତି?
ନମସ୍କାର।
ହାଲୋ।
ହଁ ଆଜ୍ଞା ହଁ କୁହନ୍ତୁ? ଆଉ ଆପଣଙ୍କୁ କଣ ଭଲ ଲାଗେ? ସବୁ କୁହନ୍ତୁ ଆପଣ ମୁଁ ଅଛି ହଁ ଶୁଣୁଛି।
ଆଜ୍ଞା। କଣ କଣ କରୁଛନ୍ତି ଆପଣ ହଁ ହ୍ୟାଲୋ କଣ କରୁଛନ୍ତି?
ହଁ ମୁଁ ଟିକେ ମୋର ସନ୍ଧ୍ୟା ଭଳିଆ କାମରେ ଟିକେ ଲାଗି ଯାଇଛି। ଆପଣ କଣ କରୁଛନ୍ତି କୁହନ୍ତୁ?
ସେ ନାଇ ଛାତ ଉପରେ ବୁଲୁଛି।
ଆଚ୍ଛା ଆଚ୍ଛା। ହଁ -ହଁ- ହଁ -ହଁ -ଆଉ ଆପଣ ଏ ଯଉ କଣ କଣ ଭଲ ଲାଗେ କୁହନ୍ତୁ?
ଏସବୁ ଜିନିଷ କରିବାକୁ ବହି ପଢିବାକୁ
ଖାଇକି ଅଛନ୍ତି ନାଁ କଣ? ହ୍ୟାଲୋ। ହଁ ହଁ ହଁ ଆଛା ଏଇଭଳିଆ କଥା ନାଇଁ କି?
ଆଜ୍ଞା।
ଆଉ ଆପଣ କଣ ବର୍ତ୍ତମାନ ପଢାପଢି କରୁଛନ୍ତି? ନା କଣ କେମିତି। ଜବ ଫୋବ କରୁଛନ୍ତି?
ନାଁ ନାଁ ମୁଁ ପାଡ଼ ମାନେ ପାଠ ପଡୁଛି।
ପାଠ ପଢୁଛନ୍ତି ଆଚ୍ଛା ଆଚ୍ଛା ହଁ ପାଠ ତ ପଢିବା ଦରକାର ନିହାତି ଭାବରେ। ବୁଝିଲ ନାଁ। ଆଜି କାଲି ସୋସାଇଟି ରେ ଏଜୁକସନ ର ଇପୋର୍ଟାଣ୍ଟ ବହୁ ବଢି ଯାଇଛି ନାଁ କଣ କହୁଛନ୍ତି?
ହଁ ଆଜିକାଲି ତ ପାଠ ପଢିବା ନିହାତି। ମାନେ ଜରୁରୀ ପାଠ ନ ପଢିବା ତାହଲେେ ଆଉ କିଛି କରି ହିଁ ହବନି। ପାଠ ପଢିବା
ସେଇଟା ତ ସତ କଥା କରିବା ନକକରିବା ସେଇଟା ଡିଫରେଣ୍ଟ କଥା। ଯି ପାଠ ପଢିଲେ ଆମେ କୋଉ ଜିନିଷ ଟା ଠିକ କୋଉ ଜିନିଷ ଟା ଭୁଲ କଣ ସମାଜରେ ଚାଲିଛି କଣ କଲେ ଠିକ ହବ କଣ କଲେ ଭୁଲ ହବ ସବୁ ବିଷୟ ଆମେ ଭଲ ଭାବରେ ଜାଣି ପାରିବା ନାଁ କଣ କହୁଛନ୍ତି?
ଆଜ୍ଞା।
ଦେଖନ୍ତୁ ଯୁବପିଢି ହଉଛି ସମାଜର ମାନେ ସମାଜରେ ବହୁତ ବଡ ଗୋଟେ ରୋଲ ପ୍ଲେ କରନ୍ତି। ବୁଝିଲେ ଆମେ ଯଦି ଉ ଶଖବା ଆମେ ଯଦି ପାଠ ନ ପଢିବା ଠିକେ ତ ଆମେ ନେଷ୍ଟ ଜେନେସନ୍
ଆଜ୍ଞା। ସେଥିପାଇଁ ତମପାଠ ପଡିଆ ତ ନିହାତି। ଆଉ ଭଲ ବି ପଢିବା ନିହାତି ଦରକାର କାରଣ ଏବେ ଆଉ ଜଷ୍ଟ ପାଖ ତ ପଢିଲେ ହବନି। ପାଠ ଭଲ ପଢିବା ଦରକାର କାରଣ ବର୍ତ୍ତମାନ ବହୁତ ଜୋରରେ ବର୍ତ୍ତମାନ ଯୋଉ ପ୍ରତିଯୋଗିତା ମୂଳକ ଯୋଉଁ ପରୀକ୍ଷା ଗୁଡାକ ହଉଛି ତାର ଯୋଉଁ ଫଳାଫଳ ଗୁଡାକ ବହୁତ ପିଲା ସେଥିରେ ନିରାଶ ହଉଛନ୍ତି।
ହଁ ଆପଣଙ୍କର ରଜ କେମିତି କଟିଲା?
ହଁ ମୋର ରଜ ବହୁତ ଭଲରେ ଗଲା କିନ୍ତୁ ଏବେ ତ ଆଉ ସେମିତି ପୁରୁଣା ସବୁ ଜିନିଷ ଆଉ ନାହିଁ ଏବେ ସହର ମାନଙ୍କରେ ବର୍ତ୍ତମାନ ଯେମିତି ନର୍ମାଲି ଆପଣ ଜାଣୁଥିବେ। ଆଉ ସେ ଦୋଳି ସେ ମିଠା ସେ ପିଠା ସେ ସବୁ ଜିନିଷ ବର୍ତ୍ତମାନ ଅ ବଜାରରେ ଯେମତି ତ ମିଳୁଛି ସେମିତି ବର୍ତ୍ତମାନ ଅ ଲୋକ ବର୍ତ୍ତମାନ ସେ ସବୁକୁ ବ୍ୟବହାର କରୁ ଆଉ ଯେମତି ପୃର୍ବରୁ ଥିଲା ଘରର ଲୋକ ମିଶିକି କରୁଥିଲେ ସବୁ ଜି ସେ ସବୁ ଜିନିଷ ବର୍ତ୍ତମାନ କମି ଗଲାଣି ତ ବର୍ତ୍ତମାନ ପରିସ୍ଥିତିରେ ବାହାରେ ରହିବା ପଢା ପଢି ସହିତ ରଜକୁ ସେଲିବ୍ରେସନ କରିବା ଘରଠୁ ଦୂରରେ
ହୁଁ କଣ କହିଲି ବୁଝିଲ ନା? ଆଜିକାଲି ସବୁ ସମାଜରେ କମିଗଲାଣି, ସେଇ ପୁରୁଣା ଢାଞ୍ଚା ପୁରୁଣା
ରାଜରେ ପୁଚି ଖେଳି ବା ଦୋଳି ଖେଳିବା ଦୋଳି ତ ମିଳୁଛି। ଖେଳିବା ପାଇଁ, କିନ୍ତୁ ସେ ଯୋଉ ପୂଚି ସେ ଯଉ ରଜ ପାନ ବି ମିଳି ଯାଉଛି ବଜାରରେ, କିନ୍ତୁ ଘରେ ସେଇ ଯୋଉ ଗୋଟେ କୋଳାହଳ ହୁଏ, ଭାଇ ଭଉଣୀ ସମସ୍ତେ ମିଶିକି ଖେଳିବା, ରଜ ପିଠା ବନେଇବା ମାଆଙ୍କ ସହିତ ମିଶିକି, ଘର ଲୋକଙ୍କ ସହିତ ମିଶିକି। ସନ୍ଧ୍ୟାବେଳେ ରଜ କରିବା, ସେଶବୁ ଜିନିଷ ବର୍ତ୍ତମାନ ବହୁତ କମିଗଲାଣି।
ହଁ ଠିକ କଥା କହିଲେ।
ଆଉ ବର୍ତ୍ତମାନ ତ ଏମିତି ଜିନିଷ ହେଇଯାଇଛି କି ଲୋକ ବର୍ତ୍ତମାନ ରଜ ସେଲିବ୍ରେସନ ରଜର ପାଳନ ଟା କମ କରୁଛନ୍ତି, ଆଉ ସୋସିଆଲ ମିଡିଆରେ ଅ ଅପଲୋଡ୍ କରିବା ପାଇଁ ଲୋକ ଅଧିକା ମାନେ
ବାସ୍ ବାସ୍ ଏଇଟା ଆପଣ ବହୁତ ଠିକ କଥା କହିଲେ। ବୁଝିଲେ ନା, ଆଜି କାଲି ଯୋଉ ସୋସିଆଲ ମିଡିଆ ଯୁଗ ହେଇଗଲାଣି ଲୋକ ଉପଭୋଗ କରିବାଠୁ ଅଧିକ ମାନେ ଦେଖେଇବାକୁ ସୋ ଅଫ୍ କରିବାକୁ ବହୁତ ଲୋକ ଚେଷ୍ଟା କରୁଛନ୍ତି ବୁଝିଲେ ନା? ଯୋଉ ଜିନିଷଟା କି ଆମ ସମାଜ ପାଇଁ ବିଲକୁଲ ଭଲ ନୁହଁ। ବୁଝିଲ, ଲୋକ ଆମର ସୋସିଆଲ ମିଡିଆରେ ଗୋଟିଏ ଜିନିଷ ଦେଖେଇବେ ପୁଣି ନିଜ ଲାଇଫ ରେ ବହୁତ ଗୋଟେ ଅଲଗା ଥିବେ, ବୁଝିଲେ ନା? ୟା ଫଳରେ କଣ ହଉଛି ଦେଖନ୍ତୁ, ତ ସମାଜରେ ସମସ୍ତ ତ ଭାବୁଛନ୍ତି ଆମେ ପଛରେ ପଡି ଯାଇଛୁ ଆମେ ପଛରେ ପଡି ଯାଉଛୁ ଏଇ ଚିନ୍ତାଧାରା ଗା ଲୋକଙ୍କ ଉପରା ଆସ କିନ୍ତୁ ଲୋକ ବୁଝିପାରନ୍ତିନି, ଯୋଉ ଜିନିଷ ଟା ସୋସିଆଲ ମିଡିଆରେ ଲୋକ ଛାଡନ୍ତି ତାଙ୍କେ ମାନେ ନିଜ ନିଜ ବ୍ୟକ୍ତିଗତ ଲାଇଫ ରେ ସେମିତି ବୁଝିଲେ ନା, ଆପଣ ଏଇଟା ଗୋଟେ ବହୁତ ଭଲ ଜି କହଲେ, ଲୋକ ଆଜି କାଲି ଯାହା ନିଜର ଆମର ରହିଛି ସେ ପିଠା ହଉ କିମ୍ବା ମିଠା ହଉ ଖେଳ ହଉ ଦୋଳି ଖେଳ ହଉ ଯାହା ବି ହଉ। ସେଇଟା କରିବାରେ ବରଂ ପଛଘୁଞ୍ଚା ଦିଅନ୍ତି, କିନ୍ତୁ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଆ ଗୋଟେ ବହୁତ ଭଲ ଜିନିଷ ଆପଣ କହିଲେ, ବୁଝିଲେ ନା?
ଆମେ ସମସ୍ତେ ଏ ବିଷୟ ଜାଣିବା ଦରକାର ଯେ ଆମେ ଯାହାବି ସୋସିଆଲ ମିଡିଆରେ ଦେଖୁଛେ ସି କିଛି ନା କିଛି ଗୋଟେ ନିଜର କିଏ ନିଜର ଖୁସି ପାଇଁ ଛାଡେ କିଏ ଲୋକଙ୍କୁ ଦେଖେଇବା ପାଇଁ କିଛି ଜିନିଷ ଛାଡେ କିଏ କିଛି ଜିନିଷ ଇନଫରମେସନ ଛାଡେ ବୁଝିଲେ। ସେଇ ଭିତରେ ଆମେ ମାନେ ଭିନ୍ନତା ରଖିବା ଦରକାର ଜାଣିବା ଦରକାର ଯେ କୋଉଟା କେତେ ଜିନିଷ ସତକଥା। ତାକୁ ଦେଖି ଆମେ ନିଜେ ପ୍ରଭାବିତ ହବା ନିଜର ମାନସିକତା ସେଇ ହିସାବରେ ନେବା ସେଇ ଜିନିଷ ଟା ବି ପିକ ଜିନିଷ ସବୁବେଳେ ସମାନ ରହିନଥାଏ। ଏବଂ ସେଇଟା ବି ସମ୍ପୂର୍ଣ୍ଣ ଭାବରେ ଠିକ ଜିନିଷ ଆମେ କହିବା ବଲେ ବି ହବ ନାହିଁ। ନା କଣ କହୁଛନ୍ତି।
ହଁ ଆପଣ ଠିକ କହିଲେ ଏସବୁ ବର୍ତ୍ତମାନ ଯୋଉ ଜିନିଷ ଚାଲିଛି ଅ ଆମେ ବର୍ତ୍ତମାନ ଏଇ ସୋସିଆଲ ମିଡିଆ ପାଇଁ ବର୍ତ୍ତମାନ ଅ ମାନେ ପରସ୍ପର ଯୋଉ ସମ୍ପର୍କଟା ଲୋକମାନଙ୍କର ସେଇଟା କମିବାରେ ଲାଗିଛି ଏକରେ ଦ୍ଵିତୀୟତଃ ବର୍ତ୍ତମାନ ଲୋକମାନେ ନିଜକୁ ଅ ପ୍ରଭୁତଵଶାଳୀ କରିବା ପାଇଁ ବିଭିନ୍ନ ପ୍ରକାର ଉପାୟରେ ନିଜର ହାଇ ଷ୍ଟାଟସ୍ ହାଇ କ୍ଲାସକୁ ବର୍ତ୍ତମାନ ବିଲଙ୍ଗ କରିବା ପାଇଁ ନିଜକୁ ସୋ ଅଫ୍ କରିବାରେ ଲୋକମାନେ ଯେମିତି ଆଇ
ହୁଁ।
ବତ୍ତ ତର କିଣା ବିକା ବର୍ତ୍ତମାନ ମୂଲ୍ୟ କେତେ ଅଧିକା ହେଇସାରିଛି ଯେମ କିି
ତା ତ ସତ କଥା କହିଲେ।
ତ ବର୍ତ୍ତମାନ ଖାଦ୍ୟ ପାନୀୟ ଡ୍ରେସ୍ ପଟା ଆମର ଆବଶ୍ୟକତା ନଥାଉ ଆମେ ଘରେ ନର୍ମାଲ ଡ୍ରେସ ବି ବିିନ୍ଧୁ କିନ୍ତୁ ଯେହେତୁ ପୂଜା ଅଛି ନୂଆ ଡ୍ରେସ ପିନ୍ଧିକି ଫଟୋ ସବୁ ସେଲଫି ଅପଲୋଡ କରିବା ଅଛି ସେଥିପାଇଁ ବର୍ତ୍ତମାନ ଯୁବ ସମାଜ ଜିନିଷ ଦରକାର ଥାଉ ନ ନଥାଉ
ହୁଁ।
କିନ୍ତୁ ବର୍ତ୍ତମାନ ସେ କିଣିିବା ପାଇଁ ବହୁ ଆବଶ୍ୟକତା ମ ଆବଶ୍ୟକତା ନାହିଁ। ବର୍ତ୍ତମାନ ଆମର ଲାଇଫରେ କଥା ବେଶ ଅନାବ୍ୟ ଅନାବଶ୍ୟକ ମାନଙ୍କର ବହୁତ ଆବଶ୍ୟକତା ବର୍ତମାନ ଦେଖିବାକୁ ମିଳୁଛି।
ଠିକ କଥା କହିଲେ ଏଇଟା ଯୋଉଟା ମାନେ ଆମ ଜୀବନରେ ଠିକ କଥା କହିଲେ ଯୋଉଟା ଆମ ଜୀବନରେ ଦରକାର ବି ନାହିଁ ସେଇ ଜିନିଷ ଟା ଆମେ କିଣ କିଣି ଚାଲଛେ ଏଇ ସୋସିଆଲ ମିଡିଆରୁୁ ଦେଖିକି ସୋସିଆଲ ମିଡିଆରୁ ପ୍ରଭାବିତ ହେଇକି ବୁଝିଲେ ନା। ଆମେ ଇଭେଣ୍ଟ ଅଶି ପରସେଣ୍ଟ ଆମର ଯାହାବ ପଚେଜ କରୁଛେ ତାହା ଆମ ଲାଇଫରେ ତାହା ଆମ ଜୀବନରେ କୌଣସି ପ୍ରଭାବ ପଡିନଥିଲା। ହ ବୁଝିଲ ନା?
ଆଜ୍ଞା।
କଣ କରିବା ସେଇ ତ ଦୁନିଆ ଦେଖନ୍ତୁ ଦୁନିଆ ଟା ସେଇ ହିସାବ ରେ ଆଗକୁ ଆଗକୁ ବଢି ବଢି ଚାଲିଛି ନା କଣ କହୁଛନ୍ତି ଆପଣ କୁହନ୍ତୁ।
ହଁ ଦୁନିଆ ତ ସେମିତି ଭାବରେ ବଢି ଚାଲିଛି ଆଗକୁ କିନ୍ତୁ ତା ଭ ଭରେ ବି ଆମକୁ ଖୋଜିବାକୁ ପଡିବ ଯେ ଆମର ମାନସିକତା ଟା କଣ ଆମେ ମାନେ କଣ ଚାହୁଁଛେ। ଆମ ମାନଙ୍କର ଆଶା ଆଉ ବିଶ୍ଵାସ କଣ ଆମେ ସୋସାଇ ଆମେ ସମାଜକୁ ଶିଖେଇବା କଣ ଏସବୁ ଜିନିଷ ଯଦି ଆଗକୁ ଏମିତି ବଢି ଚାଲିଲା ତାହେଲେ ବହୁତ ଜଲ୍ଦି ଭାରତ ଯୋଉ ଗୋଟେ ନାମ ଥିଲା କି ହଁ ଏଥିରେ ଭାଇଚାରାର ସମ୍ପର୍କ ଅଛି ଲୋକମାନେ ମିଳିମିଶି ରୁହନ୍ତି ଏଠି ସ୍ନେହର ଆଦାନ ପ୍ରଦାନ ହୁଏ ଏସବୁ ଜିନଷ ମିଛ ହେଇଯିବ। କାଲି ପରବର୍ତ୍ତୀ ସମୟରେ ଅଲଗା ଦେଶ ମାନଙ୍କ ପରଢିକା ଯେମିତି ୟୁରୋପୀୟ କଣ୍ଟ୍ରିଜ ମାନେ ମାନେ ଅଛନ୍ତି ଯୋଉଠି କିନା ଏମତି ଦୀପକ ପରିବାର ରହୁଛି ଯୋଉଠି ଆମର ଚୌଦ୍ଧ ପରିବାରର ପ୍ରଚଳନ ରହୁନ ଯୋଉଠି ଲୋକମାନେ ଏକା ହିଁ ଏକା ହିଁ ମାନେସବୁ ଜିନିଷ ଡିଶାଇଟ ଚନ୍ତି ତ ସେମିତି ଆମେ ବି କଥା ହେଇଯିବା ତ ସେସବୁ ଜିନିଷରେ ପକେଇ ପାଇଁ ଆଉ ନିଜର ନିଜେ ଆଇ ମାନେ ପରିଚୟ ସୃଷ୍ଟି କରିବା ପାଇଁ ତେଣୁକରି ଆମକୁ ଆମର ଯୋଉ ଐତିହ୍ୟ ସାମାଜିକ ଯୋଉ ଅଛି ସେଥିରେ ଆମକୁ
ଠିକ କଥା କହିଲେ ଏଇଟାରେ ଆଉ ଗୋଟେ କଥା ମୁଁ କହୁଛି ଲୋକ ତ ଆମର ସମାଜରେ ଯାହାବି ବର୍ତ୍ତମାନ ଜିନିଷ ଏଇ ଜି ନିଷ ଗୁଡାକ ଗୋଟେ ଅଲଗା କଥା କିନ୍ତୁ ଲୋକ ବର୍ତ୍ତମାନ ରୋଗକୁ ବି ଏ ମାନେ ସୋସିଲ ମିଡିଆ ଦେଖିକି ମାନେ ସେଇ ହିସାବରେ ନି ଟିଟମେଣ୍ଟ କରିବି ବୋଲି ଯୋଉ ଆ ଆଗକୁ ଦଉଛନ୍ତି ପାଦ ଦଉଛନ୍ତି ସେଇଟା ଗୋଟେ ବହୁତ ବଡ ଖରାପ ଜିନିଷ ହେବାକୁ ଯାଉଛି ସମାଜରେ।
ହଁ ଏଇଟା ବର୍ତ୍ତମାନ ଯୋଉ ଏଆଇ ଆସିଛି ଆଟିଫିସିଆଲ ଇଣ୍ଟେଲିଜେନ୍ସ ତାର ବର୍ତ୍ତମାନ ପ୍ରଭାବରେ ଆପଣ ଦେଖିଥିବେ ମଝିରେ କୋଭିଡ ସମୟରେ କିନା ଲୋ ହଁ ଏତେ ସବୁ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଯାହା କହନ୍ତି ଯୋଉମାନେ ସମାଜକୁ ପ୍ରଭାବିତ କରୁଥିବା ଲୋକ। ସେମାନେ ବହୁତ ସାରା ବ୍ରାଣ୍ଡ ମାନଙ୍କଠୁ ବିଭିନ୍ନ ପ୍ରକାର ଅର୍ଥ ନେଇ ବିଭିନ୍ନ ପ୍ରକାର ଜି ଶର ପ୍ର ପ୍ରଚାର ଏବଂ ପ୍ରସାର କରନ୍ତି। ତ ଯାହା ଫଳରେ ବହୁତ ସାରା ବ୍ରାଣ୍ଡ ନିଜର ମାନେ ଜିନିଷ ପତ୍ର ସବୁ ବିକିବାରେ ଷ୍ଟାର୍ଟ କରିଦିଅନ୍ତି ଯେଉଁ ଜିନିଷ ଗୁଡ଼ା କି ପରବର୍ତ୍ତୀ ସମୟରେ ଲୋକମାନଙ୍କୁ ବହୁତ ହଇରାଣ ରେ ବି ପକାଏ କୋଉଠି ଭୁଲ ମେଡିସିନ ଲୋକ ନେଇଯାଆନ୍ତି ଗୋଟେ ଭୁଲ କେମିକାଲ ଜିନିଷ ସପ୍ଲିମେନ୍ସ ନେଇଯାଆନ୍ତି ଆଉ
ସେଇଟା ହିଁ ହଉଛି ମାନେ ଯୋଉମାନେ ନିଜେ ନିଜେ ନିଜ ଶରୀର ପାଇଁ ସେଇଗୁଡାକ ମାନେ ବ୍ୟବହାର କରିବ ବୋଲି ଭାବୁଛନ୍ତି ସେଇଟା ହଉଛି ସବୁଠୁ ବଡ ଭୁଲ ଜିନିଷ ବୁଝିଲେ ନା। ଠିକ ଅଛି ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା।
ଆଜ୍ଞା।
ଧନ୍ୟବାଦ ଆଜ୍ଞା।